ହ୍ୟାଲୋ ହଁ କଣ କରଛୁ?
ମୁଁଁ ତ ବସିଥିଲି ଆଉ।
ଅହ ଆଉ?
ଆଉ
ଆଉ କଣ ଖାଇଥିଲୁ ଆଜି?
ଆଜି ତ ମୁଁ ବହୁତ ସାରା ଖାଇଛି ତମେ?
ମୁଁ ତ ଆଜି ଖାଇଛି ଆମର ଯିଏ ହଷ୍ଟେଲ ରେ ହେଇଥିଲା ଖାଇବା ଭାତ ଡାଲି। ଆଉ ପନିର ତରକାରୀ ହେଇଥିଲା ସାଧା ମାନଙ୍କ ପାଇଁ ଆଉ ଯୋଉମାନେ ଆଇଁଷ ଖାଇବେ ତାଙ୍କ ପାଇଁ ଚିକେନ ହେଇଥିଲା ଆଉ।
ଓହୋ।
ହୁଁ ଆଉ ଆଉ ତୁ ଆଜି କଣ ଖାଇଛୁ? ହୁଁ
ମୁଁ ଆଜି ଆମେ ଏଠୁ ଗଲୁ ଆମେ ଏଠୁ ଗଲା ପରେ ଖାଇଲୁ। ଆଜି ମୋର ଗୋଟେ ଦିଦିଙ୍କର ଗୋଟେ ଏଗେଜମେଣ୍ଟ ଥିଲା ଯାଇଥିଲୁ।
ଓହୋ କୁଆଡେ ଯାଇଥିଲ?
କଟକ ଯାଇଥିଲୁ।
ଓହୋ ତାପରେ ଗଲ କୋ କେମିତି ଗଲ କଣ କୋଉଠି ବସିକି କଣ ଗଲ?
ଏଉଠୁ ବା ଅ ଗଲୁ। ବସ ପାଇଲୁ ନାହିଁ।
ହଁ ତାପରେ?
କୋଡିଏ ମିନିଟ୍ ପରେ ବସ ଆଇଲା।
ହୁଁ।
ବସ୍ ଆଇଲା ସେଉଠୁ ଗଲୁ। ହଁ ଲିଙ୍କ ରୋଡ ଯାଏ ଆଉ ଲିଙ୍କ ରୋଡ ରୁ ଆମ ବିଆଡେ ଆମ କଲୋନୀ ଲୋକ ଉଁ ଗା ଗାଡି ଲାଗି କି ଆସିଥିଲା। ସେଠୁ କ ଆମେ ସେଇଥିରେ ବସିକି ଗଲୁ ମଣ୍ଡ ପାଖକୁ। ନା ମନ୍ଦିର ଗଲୁ ମନ୍ଦିରରୁ ଅ ସେଠି ତାଙ୍କର ସରିଲା କର୍ମ ସରିଲା। ସମୁଦି ଦୁଇ ସମୁଦି ସମ୍ବର ଇଣ୍ଟରେଷ୍ଟିଂ କଥା ଜାଣିଛ?
କଣ ହେଲା?
ସମୁଦି ପୁଅ ଘର ଝୁଅ ଘର ହେଲା।
ହଁ।
ପୁଅ ପୁଅ ଝୁଅ। ପୁଅ ଘର ସମାମୁଦି ପିନ୍ଧେଇଲା ଝୁଅ ଘର ବେକରେ ମାଳା। ଝୁଅ ଘର ବିନ୍ଧେଇଲା ପୁଅ ଘର ବେକରେ ମାଳା।
ଓହୋ ବଢିଆ ତ ତାପରେ?
ତାପରେ ସେଠୁ ଆସିଲୁ ସେଠୁ ଆସିକି ମଣ୍ଡପ ଗଲୁ ମଣ୍ଡପରେ ଆସିକି ବସିଲୁ ଭଲ। ଫଟୋ ଉଠିଲାଣିି ତାପରେ ସେଇ ଯୋଉ ମିଲ୍ କି ସେ ଯୋଉ ମିଲ୍ କେ ସେ ମିଲ୍ ସେ ଏଟା ଗୋଟେ ପିଇଲୁ ମିଲ୍ ରେ ମ୍ୟାଙ୍ଗ ପଡିିଥିଲା।
ହୁଁ
ତାପରେ ଗୋଟେ ରୁମ ରେ ଯାଇ ବସିଲୁ ମୋ ମା ହରିକା ଆସିଲେ ସେଠୁ ଏମତି ବିିିବା ଘରିକା ଏମତିି ଏମିତି ଝିଅ ଘର ବାଲା ଆସିଲେ ସେଠୁ ସେ ହି ସରି ମନ ହେଲାର ହି ଆ ତାପରେ କେକ୍ କଟା ହେଲା ସେଠୁ ତାପରେ ଆମେ ଫାଷ୍ଟ ଖାଇଲୁ ପୋଟଳରେ କଣ ଗୋଟେ ହେଇଥିଲା ହେଲା ତାପ ତାପରେ ପୋଟଳରେ ହେଇଥିଲା ତାପରେ ମାଛରେ ମାଛ ମାନେ ବାଲି ପନା ଆଉ। ତାପରେ ହେଇଥିଲା ଚିଙ୍ଗୁଡି ଚିଜ ଚିଙ୍ଗୁଡି ମାନେ ଗୋଲ ଗୋଲ ହେଇକି ଛଣା ତାପରେ ଚିକେନ ଚିଲି ଚିକେନ ତାପରେ ଖାଇଲୁ ହୁ ତାପରେ ଖାଇସବୁ ଅ ରୁମାଲି ରୁଟି ମଟନ ତାପରେ ଚିଙ୍ଗୁଡି
ହୁଁ
ଚିକେନ ମାଛ
ହୁଁ
ହଁ ଆଉ ଚିଲି ମସରୁମ୍ ଏଗୁଡା ଥିବ ସବୁ ଆଉ ପାନ ବି ଖାଇଛୁ।
ହୁଁ ଖାଇ ପାନ ବି ଖାଇକି ଆଇଛି ତାନେ ନା ପାନ ଖାଲି ହଜମ ହୁଏ ପାନ ପତ୍ ପତ୍ରରେ ମାନେ ପାନ ପତ୍ର ଖାଇଲେ ହଜମ ହୁଏ ହୁଁ ହୁଁ
ଆରେ ଆରେ
ଆଉ ତାପରେ ତାପରେ ଆସିଲ କେତେବେଳେ ସେଠୁ
ସେଠୁ ଆସିଲୁ ସେଠୁ ଉମ ସେଠୁ ଆସିଲୁ ତିନିଟା ଆରେ
ହୁଁ ହୁଁ ତାପରେ ଆସି ତ ଆସିକି ପଳାଇ ଆସିଲା ହସ୍
ହୁଁ ହୁଁ ତମ ଆଉ ତମ ତମ କଥା କଣ କୁହ?
ଆଉ କଣ ଆଜି ତମର ହଷ୍ଟେଲ ଏଇଆ ଖାଇବା ହେଇଥିଲା ହୁଁମ ହଁ ସେମତି ଲାଗୁଥିଲା ମୁଁ ତ ତରକାରୀ ଖାଇଲିନି ଖାଲି ପନିର ଗୁଡା ଟିକ ଦେଇ ଅଧିକ ଦେଇଥିଲେ ମତେ କେତେ ଆଠ ଦଶଟା ଦେଇଥିଲେ ଆଣି ଆସିଥିଲି।
ହୁଁ
ହୁଁ ତାପରେ ମୁଁ ଭାତ ଡାଲି ମୁଁ ତଳେ ଖାଇଲି ଉପରେ ଖାଇଥିଲେ ହେଲେ ଗୋଟେ ମିକ୍ସଚର ଖାଇଥାନ୍ତି। ତଳେ ଖାଇଲି ଭାତକୁ ଖାଇଲିନି ଅଧା ଖାଇଲି ଆଉ ଅଧା ନେଇକି ଫୋପାଡ଼ିଲି ଭାତ ଡାଲି ଆଉ ସେଇ ପନିର ଭଲ ଲାଗିଲାନି ମା ଭାତ ଡାଲି ପନିର ଖାଲି ଶୁଖିଲା ପନିରକୁ ଆଉ ତାପରେ ପିଆଜ ଖାଲି ନେଇକି ଯାଇଥିଲି ଗୋଟେ ଛାଡ଼। ଖାଇଲି ଖାଇ ପାରିଲିନି ଖାଇତେ ଇଛା ହେଲାନି ଫୋପାଡି ଦେଇ ଅଧା ଖାଇବା ଖାଇଲି ଆଉ ଅଧା ଫୋପାଡି ଦେଇ ପଲେଇଆଇଲି।
ବଢିଆ କଲା
ହୁଁ ମୁଁ ଆଉ କଣ କରିବି ଆଉ ମତେ ଭଲ ଲାଗିଲାନି ମତେ ନହେଲେ ଖାଇଥାନ୍ତି। ଆଉ କି ପନିର ବି ମୁଁ ଖାଏନି ସେଇଟା ହେଲା କଥା ପନିର ମତେ ଏତେ ଭଲ ଲାଗେନି।
ପନିର କଣ କଲ?
ପନିର ଆଉ ବର୍ଷା ଦେଇଦେନି ଏ ଖାଲି ପେଟରେ ଚୋବେଇ ଦେଲି ପଲେଇଆଇଲି
ଓହୋ
ହୁଁ ସେ ଭାତରେ ମତେ ଜମା ଖାଇତେ ଭଲ ଲାଗେନି ଯୋଉ ପନିର ତରକାରୀ ଜମାରୁ। ଭଲ ଲାଗେନି ଆଉ ସେଇ ପନିର ତରକାର ତ ବହୁତ ଭଲ କଦଜ୍ୟ କରୁଛନ୍ତି।
ହୁଁ ବା।
ହୁଁ ଆଉ ତାପରେ ପଳେଇ ଆସିଲି ତାପରେ ଆସିକି ରୁମ ରେ ଖରା ଗରମ ଲାଗିଲା ମୁଁ କହିଲି ଟିକେ ଶୋଇ ପଡିବି ଶୋଇ ପଇଲି ଟିକେ ଶୋଇକି ଉଠିକି ପଢୁଥିଲି। ପଢିଲି ଆଉ ତାପରେ ତ ତମେ ତାପରେ ମୁଁ ତାପରେ ମତେ କହିଲେ ବର୍ଷା ଟିକେ ମୁହଁ ସ୍କ୍ରବ୍ କରିଦବା ପାଇଁ ମୁଁ ତାଙ୍କୁ ଟିକେ କରିଦଉଥିଲି। ତାପରେ ଆ ତୁ ଆସିକା ମୋ ଟିକେ କରିଦେଲୁ ମୋ ମୁହଁ
ହୁଁ।
ହଁ ତାପରେ ମୁଁ କରିଦେଲି ତୋର ଟିକେ ତାପରେ ବର୍ଷା ତୋର କରିଦେଲେ। ତାପରେ ଆମେ ଗଲେ ମୁହଁ ଧୋଇବାକୁ ତ ଆଉ।
ହୁଁ।
ହୁଁ ତାପରେ ଆଉ କେବେ ଘରକୁ କେବେ ଯିବୁ ତୁ?
ହୁଁ?
ଘରୁକୁ କେବେ ଯିବୁ ଆଉ ଆପରେ?
ଘରକୁ ପରୀକ୍ଷା ସରିଲା ପରେ ଯିବୁ ଆଉ।
ଉଁ ତମ ପରୀକ୍ଷା କେବେ ସରୁଚି କି?
ଆମ ପରୀକ୍ଷା ଷ୍ଟାର୍ଟ ହବ ଦଶ ରୁ।
ଓହୋ ଜୁଲାଇ ଦଶ ରୁ ନା କେବେ? ଆଉ ସରିବ?
ସରିବ ତିରିଶି।
ଏମା ଦଶରୁ ତିରିଶି ଏ ଭଗବାନେ ଏ ଏତେ ଲମ୍ବା ଡ୍ୟୁରେସନ ମୁ ମୁଁ ପାଗଳ ହେଇ ଯାଉଚି। ସେ ଦିନ କଣ ଛଅ ଆମର ପା ଅଣତିରିଶ ରୁ ଛଅ।
ଜମା। ଓ ହେଇ ବା।
ଯେ ତମେ ଏତେ ଦିନି କଣ ମୁଁ ଜାଣିପାରୁନେଇଁ।
ମୁଁ ଆମର ପ୍ରାକ୍ଟିକାଲ ଫ୍ରାକ୍ଟିକାଲ ଅଛି ସବୁ।
ହଁ ପ୍ରାକ୍ଟିକା ଓହୋ ମାନେ ହଁ ପ୍ରାକ୍ଟିକାଲ ଯେ ପ୍ରାକ୍ଟିକାଲ କଣ ଦଶ ଭିତରେ ସରିିବ ତିରିଶ ଭିତରେ?
ହୁଁ।
ଓହୋ ତାନ ମାନେ ଆମର ବି ତ ତାଲେ ଲମ୍ବା ହବ ଆମ ଛ ରେ ସରୁଛି ଆଜି ଏକ୍ଜାମ ଆମର ପ୍ରାକ୍ଟିକାଲ କେତେ ତ କରିବେ ଅ କଣ ଥରରେ କହୁଥିଲେ।
ଉଁ ହୁଁ ତାପରେ ତମେ ଆଉ ଘରକୁ ଯିବନି ନା।
ହଁ ତାପରେ ଯିବି ଭାବୁଚି ମୁଁ ଏଇନା ଯିବିନି ଖୁଦୁରରୁକୁୁଣି ବେଳକୁ ଘରକୁ ଖୋଜିବି ବୋଲି ଭାବିଚି।
ଓ ହୋ।
ହଁ।
ଆଚ୍ଛା ଆଚ୍ଛା।
ହଁ ସେତେବେଳେ ଟିକେ ଭଲ କରନ୍ତୁ ସେତେବେଳେ ଟେ ଘରକୁ ପଳେଇ ଥିବି।
ଆଉ କଣ କୁହ।
ଆଉ କଣ?
ହୁଁ।
ଏଇଆ ଆଉ ଖୁଦୁରୁକୁୁଣି ତ ଆମର ବଢି଼ଆ କରନ୍ତି। ତମର ସେପଟେ ଖୁଦୁରୁକୁୁଣି ହୁଏ ନା ହୁଏନି?
ହଁ ଆମର ଖୁଦରୁକୁଣ ଲାଷ୍ଟ୍ ପାଳି ହୁଏ।
ଲାଷ୍ଟ୍ ପାଳି ଆମର ଆମର ପାଞ୍ଚ ପାଳି କରନ୍ତି ହେଲା ଆମର ପ୍ରଥମ ପାଳି ଆମର ପାଞ୍ଚ ପାଳି କରନ୍ତି ହେଲା।
ହଁ।
ହୁଁ ପ୍ରଥମ ପାଳି ଆମର ନୂଆ କଳସ ଆଣିବେ ହେଲା ଠାକୁର ଆମର ସେତେ ଛୋଟ ଟ ହେଇଥାଏ ଛୋଟ ଠାକୁର ସେତେବେଳେ ଥାନ୍ତି ପ୍ରଥମ ପାଳି ବ୍ର ପ୍ରଥମ ଚା ଚତୁର୍ଥ ପାଳି ସାରି ଆମ ଛୋଟ ଠାକୁର କରନ୍ତି ହେଲା ଛୋଟ ଠାକୁର ଯିଏ ଯୋଉ ଦିଅନ୍ତି ଯାହାର କିଛି ମାନସିକ ଥିବ କି କଣ କଣ କରିଥିବ ହେଲା ମାନସିକ କରିଥିବ। ସେ ଠାକୁର ସବୁ ଦିଅନ୍ତି। ଆଉ ସମସ୍ତେ ଘର ଘରିକା ତାର କଳସ ଯାହାର ଯା ଯିଏ ମାନସିକ କରିଥିବ ସେମିତି ତାଙ୍କର ହେଲା। ତୁ ଖୁସିରେ ଦିଅନ୍ତି କଳସ ହେଲା।
ହଁ।
କଳସ ବୁଡ଼ାନ୍ତି ଆଉ ସବୁ ଝିଅ ଦିଅନ୍ତି ଯୋଉଝିଅ ମାନେ ଓଷା କରନ୍ତି। ଆଉ ଯାହା ଘରେ
ବାହା ହେଇ ଯାଇଥିବ ଯିଏ ନୁଆ ସିଏ ବି ଦବ ନା?
ହଁ ସିଏ ବି ଦବ ଯିଏ ବା ହେଇଯାଇଛି ତ ସେତ ସବୁ ଦିଅ ଅଧା ପଇସା ରହିଲେ ଭଲ ମାନେ ବହୁ ପଇସା ଦେଇଦିଏ ହେଲା। ହଁ ତାପରେ ପୂଜା ତାପରେ ଆଉ ହେଲା ତାପରେ ଆମେ କଳସ ବୁଡିତେ ଯାଆନ୍ତି ଝିଅ ମାନେ ସମସ୍ତେ ହେଲା କଳସ ବୁଡେଇ ଯିବେ ତାପରେ ସବୁ ପାଳି କଳସ ବୁଡେଇବେ ତାପରେ ଆସିକି ବହି ବୋଲିବେ। ବହି ବୋଲିବେ ପୂଜା କରିବେ ସେଇ ଯୋଉ ଭୋଗ ଟା ଯୋଉ କରନ୍ତି ବଢି଼ଆ ଲାଗେ ଖାଇତେ ନା ଚକୁଡା ଭୋଗଟା ସେଇଟା ବଢେଇଲା ସବୁ ପଡ଼ିଥାଏ ଫଳ ସବୁ କଦଳୀ ସେ ଇଏ ଗୁଡ ଚିନି ସ କ୍ଷୀର ପଡିକି ଯୋଉ ହେଇଥାଏ, ଭୋଗଟା ବଢିଆ ଲାଗେ। ସେ ହେଲା ତାପରେ ଏମିତି ପାଞ୍ଚ ପାଳି କରନ୍ତି ହେଲା। ଆମେ ଯୋଉଦିନ ଲାଷ୍ଟ ପାଳି ସେଇ ଲାଷ୍ଟ ପାଳି ଆମର ବହୁତ ବଡ ମେଢ ହୁଏ ହେଲା। ବଡ ମେଢ ହବ, ଆଉ ଯେମିତି ବାହାଘର ଯେମତି ଟେଣ୍ଟ ମରା ହୁଏନି ସେମିତି ପୁରା ପୁରା ଆମର ପ୍ରତି ସାହି ରେ ହୁଏ ହେଲା, ଗାଁ ଗାଁରେ ଆମର ଯେତେଟା ସାହି ଅଛି ସବୁ ସାହିରେ ଗୋଟେ ଗୋଟେ ମେଢ ହୁଏ। ପୁରା ସେ ସାହି ଆରମ୍ଭ ରୁ ଯେ ଲାଷ୍ଟ ପର୍ଯ୍ୟନ୍ତ ଟେଣ୍ଡ୍ ମରା ହେଇଥିବ ହେଲା। ଟେଣ୍ଟ୍ ମରା ହେଇଥିବ ତାପରେ ଆମେ ଯୋଉଦିନ ଆମର ଓଷା ଥିବ। ଉଁ ହଁ ଯୋଉଦିନ ଆମର ଓଷା ଥିବ, ତା ପୂର୍ବ ଦିନ ଆମର କେହି ଶୁଅନ୍ତିନି ଛୁଆ। ଫୁଲ ତୋଳି ସବୁ ଯାଆନ୍ତି, ସବୁ ଅନ୍ୟ ଗାଁ କୁ ଯିବେ ଫୁଲ ତୋଳିବା ପାଇଁ। ଶୋଇବେନି ହେଲା। ତାପରେ ଏମିତି ଯାଉ ବୁଲିବା ପା ଆ ବୁଲୁ ରାତି ସାରା ଏମିତି ବୁଲୁଥାଉ ଆମେ ହେଲା? ହଁ ତା ପୂର୍ବ ଦିନ ବୁଲିମୁ ଫୁଲ ତୋଳିମୁ ସବୁ ସାହିରୁ ଫୁଲ ତୋଳିକି ଆଣିମୁ ମାନେ ଆମେ କମ୍ପିଟିସନ ଲଗାଉ, କାହାର କେତେ ଫୁଲ ଦଉଛନ୍ତି ଠାକୁରଙ୍କୁ କାହାର ଅଧିକ ଫୁଲ ସବୁ ଏମିତି କରୁ ହେଲା, ତାରେ ଫୁଲ ଆଣୁ ଫୁଲ ଫୁଲ ତୋଳିକି ଆଣୁ। ସେଦିନ ଓଷା ହୁଏ ସେଦିନ ହୁଁ ହୁ ତାପରେ ଯୋଉଦିନ ଭୋଜି ଟା ଅ ଭୋଜି ତା ପୁ ପରଦିନ କରୁ ଆମେ, ଯୋଉ ଦିନ ଆମର ଓଷା ସରେ ତା ପରଦିନ ଭୋଜି ହୁଏ।
ହୁଁ ହୁଁ।
ହୁଁ ଆମର ଭସ୍ ଠାକୁରଙ୍କୁ ଭସାଣି କରିକି ଆସିକି ଭୋଜି ଦିଅନ୍ତି, ମାନେ ଖାଇବାକୁ ବନେଇଥାନ୍ତି ଆଉ ସମସ୍ତେ ଖାଆନ୍ତି। ହୁଁ ଆମର ଶୁଣୁନୁ ଫାଷ୍ଟ କଣ କରନ୍ତି ଯୋଉ ଦିନ ଓଷା ହବ ହେଲା, ଓଷା କଲୁ ଓଷାରେ ସମସ୍ତେ ଯିବେ ହେଲା। ଆ ମାନେ ଯୋ ଇଏ ମାନେ ଓଷା କରିଦମୁ ଓଷା କରିସାରିଲା ପରେ ରା ରାତି ସାରା କେହି ଶୁଅନ୍ତିିନି ସେଦିନ ସବୁ ଠାକୁରଙ୍କୁ ଜଗିକି ଥାଆନ୍ତି, ଆଉ ଦୀପ ଲାଗିଥାଏ ନା ଦୀପ କେବେ ଲିଭି ଦୀପ ଲିଭିବନି, ସବୁ ଜ ମାନେ ଠାକୁରଙ୍କୁ ଜଗିକି ସେଇଠି ବସିଥିବେ ତାପରେ ରାତି ସାରା ପୁରା ଅନିଦ୍ରା ଥିବେ, ତା ପୂର୍ବ ଦିନ ରାତି ଅନିଦ୍ରା ସେଦିନ ବି ରାତି ଅନିଦ୍ରା ହେଇଥାଉ ହେଲା। ରାତି ଅନିଦ୍ରା ହବୁ। ଆଉ ଭ ମଜାମସ୍ତି କରୁ ତାସ୍ ଖେଳୁ ଲୁଡୁ ଖେଳୁ ଏମିତି ବସିକି ସବୁ ଖେଳୁ ହେଲା।
ହୁଁ।
ଖେଳିମୁୁ ତାପର ଦିନ ସକାଳ ତାପର ଦିନ ଭସାଣି ଆମର, ସୋମବାର ଦିନ ରବିବାର ଦିନ ପୂଜା ଗଲା। ସୋମବାର ଦିନ ଆମର ଭସ୍ ସାଣି ହୁଏ। ଆମର ପୁରା ଡିଜେ ଆଣି ସିଂହବାଜା ଆମର ଆର୍ଥର ଆଣିଥିଲୁ ସିଂହବାଜା। ଆଉ ଡିଜେ ଆଣିଥିଲୁ, ଆ ପୁରା ଡିଜେ ହଁ ପଇସା ଦେବେ ପ୍ରତି ଘର ପ୍ରତି ଘର କା ପଇସା ଦେବେ ଝିଅ ମାନେ ଯେତିକି ଝିଅ ମାନେ ତାଙ୍କର ଗୋଟେ ଚାନ୍ଦା ଥାଏ ହଜାରେ କି ଦି ହଜାରେ ଟଙ୍କା ଦେବେ ହେଲା ଆ ଆଉ ଯୋଉ ପ୍ରତି ଘରେ ପଇସା ଦିଅନ୍ତି ଯାହାର ଯେତେ ଇଚ୍ଛା। ଆଉ ଯିିଏ ବି ଝିଅ ହଁ ଆଉ ଯିଏ ବାହା ହେଇଯାଇଥିଵ ଯୋଉ ଝିଅ ସେମାନେ ବି ଟିକେ ସେମାନେ ପଇସା ଦିଅନ୍ତି। ଆଉ ଯୋଉ ମ ଜଣ ଜଣଙ୍କର ମାନସିକ ଥାଏ ସେମାନେ ପୁରା ବଡ ମେଢ ବି ଦିଅନ୍ତି। ମେଢ ଗୋଟା ଗୋଟା ଦଶ ହଜାର ହୁଏ ସେମାନେ ସବୁ ଦିଅନ୍ତି।
ହୁଁ।
ଆ ତାପରେ ଆମେ ସବୁ ଯେ ଭସାଣି କରିତେ ଯାଉ ଡିଜେ ମିଜେ ବଜେଇ ନାଚି ପୁରା ଇଏ କରି ଭସାଣି କରୀତେ ଯିବ। ଭସାଣି କରିତେ ଯାଉ। ହଉ ଠିକ୍ ଅଛି ତାହେଲେ।